କରୁଚ? ଖାଇସାଇଲଣି?
ହୁଁ ଆଉ ସବୁ ଭଲ
ହଁ ଭଲ। କୋଉଠି ବୁଲିବାକୁ ଯାଇନ ଆଜି?
ଆଉ କଣ କଣ ରୋଷେଇ ହେଇଥିଲା?
ଆଜି?
ହଁ।
ଖଟା, ପାମ୍ପଡ ଏଇସବୁ
ଆମର ଡାଲି, ଭଜା
ସକାଳୁ କରିବା ପାଇଁ। ହଁ। ଗଛ ଏକ ସବୁଜ ଉଦ୍ଭିଦ ଯାହା ମାଟିରେ ବଢେ ଏବଂ ଆମକୁ ଅକ୍ସିଜେନ୍, ଫଳ, ଫୁଲ ଓ କାଠ ଦେଇଥାଏ। ଗଛ ଆମ ପାଇଁ କାହିଁକି ଦରକାର?
ଗଛ ଆମକୁ ଅକ୍ସିଜେନ୍ ଦେଇଥାଏ ଓ ପରିବେଶକୁ ସୁନ୍ଦର ରଖେ। ଆ ଗଛ ବାୟୁକୁ କିପରି ସ୍ଵସ୍ତ କରେ?
ଗଛ କାର୍ବନ ଡାଇ
ଗଛ ପ୍ରଦୂଷ୍ ଷଣ କମାଇ ପରିବେଶକୁ ସ୍ୱସ୍ତ କରେ। ଗଛ ଲଗାଇବା ଲାଭ କଅଣ?
ଗଛ ଲଗାଇଲେ ବାୟୁ ସୁସ୍ଥ ହୁଏ ଓ ବର୍ଷା ବଢେ। ଉଁ ଗଛ କାଟିବାରେ କ୍ଷତି କଣ।
ଗଛ କାଟିଲେ ପରିବେଶ ଅସନ୍ତୁଳିତ ହୁଏ। ଗଛ ମାଟିକୁ କିପରି।
ସୁରକ୍ଷା କରେ। ଗଛ ମୂଳ ମାଟି କୁ ଧରି ରଖେ ଓ ମାଟି କ୍ଷୟ ରଖେ।
ଗଛ ବାୟୁ ଜଙ୍ଗଲିଆ। ବଢାଇ ବର୍ଷାର ସାହାଯ୍ୟ କରେ। ଗଛର ସବୁଜ ପତ୍ର କାମ କଣ?
ପତ୍ର ଖାଦ୍ୟ ପ୍ରସ୍ତୁତ କରେ ଗଛର ମୂଡ କଣ କାମ କରେ।
ଆ ମୂଳ ଗଛକୁ ମାଟିରେ ଧରି ରଖେ ଓ ପାଣି ଶୋଷଣ କରେ ଗଛର କାଣ୍ଡର କାମ କଣ?
ଗଛ କାଣ୍ଡ ଗଛକୁ ସିଧା ରଖେ ଓ ପୋଷକ ଦ୍ରିବ ପହଞ୍ଚିଥାଏ।
ଯେଉଁ ଗଛରୁ ଫଳ ମିଳେ ତାହାକୁ ଫଳ ଗଛ କୁହାଯାଏ। ଆମ୍ବ ଗଛର ଉପ ଉପକାରୀତ କଣ?
ଆମ୍ବ ଗଛ ଆମ୍ବ ଗଛ ତୋ ଦୁ ଫଳ ଓ ଛାଇ ଦେଇଥାଏ ନିମ ଗଛର ଉପକାରିତା କଣ?
ନିମ ଗଛ ଔଷଧୀୟ ଗୁଣ ଯାତ ଭରପୁର।
ବଟ ଗଛ ବହୁତ ବଡ ଓ ଦୀର୍ଘାୟୁତ ହୋଇଥାଏ। ହୁଁ ଗଛ ପକ୍ଷୀ ମାନଙ୍କୁ କିପରି ସାହାଯ୍ୟ କରେ?
ଗଛ ପକ୍ଷୀ କୁ ବାସ୍ତବ ସ୍ଥାନ ଦେଇଥାଏ ଜଙ୍ଗଲ କଣ?
ଅନେକ ଗଛର ସମାରୋହୁକୁ ଜଙ୍ଗଲ କୁହାଯାଏ।
ଜଙ୍ଗଲ ପରିବେଶ କୁ ସ ତୁଳନ ରକ୍ଷା କରେ ରଖିଲେ କଣ ହବ।
ଜଙ୍ଗଲ ନଥିଲେ।
କେତେ ଜନଙ୍କୁ । କୋଡ଼ିଏ ଜଙ୍ଗଲ ନଥିଲେ ଜୀବନ ବିପଦରେ ପଡ଼ିବ।
ନୂଆ ଗଛ ଲଗେଇ ଲଗେଇବାକୁ ବୃକ୍ଷରୋପଣ କୁହାଯାଏ ବୃକ୍ଷରୋପଣ ଦିବସ କାହିଁକି। ପାଳନ କରାଯାଏ।
ଲୋକଙ୍କୁ ଗଛ ଲଗାଇବା ପାଇଁ ସଚେତନ କରିବା। ଗଛରୁ କାଠ କେଉଁ କାମରେ ଲାଗେ।
ଘର ଅସବାବ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି।
ତିଆରି ଆଶାବାପାତ୍ର କଣ। ଯେଉଁ ଗଛରୁ ଔଷଧ ତିଆରି ହୁଏ ତାହାକୁ ଓ ଯାଇତିଅ ଗଛ କୁହାଯାଏ।
ତୁଳସୀ ଅନେକ ରୋଗର ଚିକିତ୍ସାରେ। ବ୍ୟବହୃତ ହୁଏ ଗଛ ତାପମାତ୍ରା ଗଛ ତାପ ତାପ ମାତ୍ରା କମାଇବାରେ କିପରି ସାହାଯ୍ୟ କରେ।
ଆମ ଗଛକୁ କିପରି ସୁରକ୍ଷା କରିବ।
ଗଛ ଛାଇ ଦେଇ ପରିବେଶକୁ ଥଣ୍ଡା ରଖେ ଆମେ ଆମେ ଆମେ ଗଛକୁ କିପରି ସୁରକ୍ଷା କରିବା? ହୁଁ। ଚାରା ଲଗାଇ ଓ ଯତ୍ନ ନେଇ ପାରିବେ।
ଭାଇ ଆକୁ
କିପରି ମିତ୍ର
ଗଛ ନି ନିଷ୍କମ ଭାବେ ଆମକୁ ଅନେକ ଉପକାର କରେ। ଗଛ ବିଷୟରେ ତୁମର ମତ କଣ?
ପଛେ ଆମେ
ଜୀବନରେ ସମ୍ପଦୀୟ ଗଛ ବିନା ପୃଥିବୀରେ ଜୀବନ ସମ୍ଭପତ ହୁ ନୁହେଁ। ତେଣୁ ପ୍ରତ୍ୟେକ ଲୋକ ଗଛ ଲଗାଇ ଓ ସୁରକ୍ଷିତ କରିବା ଉଚିତ। ଫଳ କଣ?
ଚି ଉଦ୍ଭିଦ ଏଇଟା ଖାଦ୍ୟ ଯୋଗ
ଯାହା ଫୁଲରୁ ଉତ୍ପନ୍ନ ହୁଏ ଫଳରେ ଏ ରି ରି ବିଜ ରହିଥାଏ ଏବଂ ଏହା ଉଦ୍ଭିଦର ମୂଷା ବି ସାହାଯ୍ୟ କରେ ଫଳ ସ୍ଵାଦିଷ୍ଟ ପ୍ଲାଷ୍ଟିକ ଓ ସୁସ୍ଥପ୍ରଦ ଖାଦ୍ୟ ଅ ଟେ ଫଳ ଖାଇବା କାହିଁକି ଆବଶ୍ୟକ?
ଫଳରେ ଭିଟାମିନ ଖଣିଜ ଲବଣ ତନ୍ତୁ ଓ ଜଳ ରହି। ଥାଏ ଏହା ଶରୀରକୁ ସ୍ବାସ୍ଥ୍ୟ ରଖ ରୋଗ ପ୍ରତିରୋଧ କ ଶକ୍ତି ବଢ଼ାଏ ଏବଂ ଶରୀର ବିକାଶରେ ସାହାଯୋକ ହୁଏ। ଆମ୍ବକୁ ଫଳରେ ରା ର ରଯା କାହିଁକି କୁହାଯାଏ?
ଅମ୍ବ ତାର ମିଠାସ୍ ସ୍ୱାଦ ସୁଗନ୍ଧ ଓ ପ୍ଲାଷ୍ଟିକ ଗୁଣ ପାଇଁ ଫଳର ରାଜା ଭାବରେ ପରିଚିତ ଏଥରେ ଭିଟାମିିନ ଏ ଓ ସି ପ୍ରଚୁର ପରିମାଣରେ ଥାଏ। ସେଉ ଫଳର ଉପକାରିତା କଣ?
ମୁଁ ସେଉ ର ତନ୍ତୁ ଭିଟାମନ୍ ଓ ଆଣ୍ଟି ଅକ୍ସାଇଡ୍ ଥାଏ ଏହା ହୃଦୟକୁ ସୁରକ୍ଷା ରଖେ ଏବଂ ହଜମ ଶକ୍ତି ବୃଦ୍ଧି କରେ। କଦଳୀର ପୌଷ୍ଟିକ ଗୁଣ କଣ?
କଦଳୀରେ ପୋଟାସିୟମ୍ ଭିଟାମିନ୍ ବିି ଓ କାବେ
କାର୍ବେ ଡିସ୍ ଥାଏ ଏହା ଶରୀରକୁ ଶକ୍ତି ଯୋଗାଏ।
ଏବଂ ଦୁ ଦୁର୍ବଳତା ଦୂର କରେ। କମଳ ଫଡର ଉପକାରିତା କଣ?
କମଳାର ଭିଟାମନ୍ ସି ପ୍ରଚୁର ଥାଏ। ଏହା ରୋଗ ପ୍ରତିରୋଧିତା ଶକ୍ତି ବଢିଥାଏ ଓ ଚର୍ମକୁ ସୁସ୍ଥ ରଖେ। ଅଙ୍ଗୁର୍ ଫଳର ଉପକାରିତା କଣ? ବ
ଏହା ରକ୍ତ ସଞ୍ଚାଳନକୁ ଭଲ ରଖେ ଓ ଶରୀରକୁ ଶକ୍ତି ଯୋଗାଏ। ପିଜୁଳି ଫଳର ମହତ୍ତ୍ୱ କଣ?
ପିଜୁଳିରେ ଭିଟାମିିନ ସି ଅଧି କ ଥାଏ, ଏହା ହଜମ ଶକ୍ତି ବଢାଏ ଓ ତ ନ୍ତୁକୁ ମଜବୁତ କରେ। ଆ ଡ଼ାଳିମ୍ବ ଫଳର ଉପକାରୀତା କଣ?
ଡାଳିମ୍ବ ରକ୍ତ ବୃଦ୍ଧି କରେ। ଏଥିରେ ବ୍ରୋ ଲୋହ ତନ୍ତି ଓ ଭିଟାମିନ୍ ରହିଥାଏ, ଯାହା ରକ୍ତ ହୀନିତା ଦୂର କରେ। ଉଁ କରେ। ନଡ଼ିଆ ଫଳର ଗୁରୁତ୍ୱ କଣ?
ଆ ନଡ଼ିଆର ଜଡ ଚ ଚବ୍ରି ଓ ଖଣିଜ ଲବଣ ଥାଏ। ଏହା ଶରୀରକୁ ସଚେତନ ରଖେ ଓ ସ
ଦେଇଥାଏ ତଟ ଫଳ କଣକୁ ପକାଯାଇଏ ତରଭୁଜ ଜଳର ପରିମାଣ ଅଧିକ ଥାଏ ଏହା ଗ୍ରୀଷ୍ମ ଋତୁରେ ଶରୀରକୁ ଥଣ୍ଡା ରଖେ ଓ ଜଡ ଅଭାବ ପୂରଣ କରେ। ଅମୃତ ଅମୃତ ଭଣ୍ଡାର ଉପକାରିତା କଣ?
ଅମୃଭଣ୍ଡାର ଭିଟାମିନ ଏ ଓ ସି ଥାଏ। ଏହା ହଜମ ଶ ଶକ୍ତି ବଢ଼ାଏ ଓ ଚର୍ମ ପାଇଁ ଉପକାରୀ। ଲେମ୍ବୁ ଔଷଧୀୟ ଗୁଣ କଣ?
ଲେମ୍ବୁ ରେ ଭିଟାମିନ ସି ଥାଏ, ଏହା କାଶ ଓ ହଜମ ସମସ୍ୟା ଦୂର କରିବା ସାହାଯ୍ୟ କରେ। ପଣସ ଫଳର ଉପକାରିତା କଣ?
କୌଣସିର ଭିଟାମିନ୍ ତନ୍ତୁ ଓ ଶକ୍ତିଦାୟକ ଉପାଦାନ ଥାଏ, ଏହା ଶରୀରକୁ ପୋଷଣ ଦିଏ। ଖଜୁରୀ ଫଳର ଉପକାରିତା କଣ?
ଲୁହା, ତନ୍ତି ଓ ପ୍ରା -ପ୍ରାକୃତିକ ସରକାର ଥାଏ, ଏହା ନକ୍ତା ବୃଦ୍ଧି କରେ ଓ ଶକ୍ତି ଦେଇଥାଏ। ତ ସପୁରୀ ଫଳର
ହ ଗୁରୁତ୍ୱ କଣ? ସପୁରୀ ଭିଟାମିନ୍ ଓ ଖଣିଜ ଥାଏ, ଏହା ଶରୀ ରକୁ ପୋଷଣ ଦେଇଥାଏ। ଅନାସର ଫଳର ଉପକୃତ କଣ?
ମନୁଷ୍ୟରେ ଭିଟାମିନ ସି ଓ ତନ୍ତୁ ଥାଏ। ଏହା ହଜମ ଶକ୍ତି, ବଳ ଓ ରୋଗ ପ୍ରତିରୋଧକ ଶକ୍ତି ବଢାଏ। ଜାମୁ ଫଳର ଉପକାରିତା କଣ?
ଜାମୁ ରକ୍ତରେ ସକ୍ତର ନିୟମ କଣ? ସହଯୋଗ, ଏହା ହଜମ ଶକ୍ତି ମଧ୍ୟ ବୃଦ୍ଧି କରେ। ବଲ୍, ବଲ୍ ଫଳର ଗୁରୁତ୍ୱ କଣ?
ବଲ୍ ହଜମ ପାଇଁ ବହୁତ ଉପକାରୀ, ଏହା ଏହା ପଟ ରୋଗ ଦୂର କରେ ଓ ଶରୀରକୁ ସୁସ୍ଥ ରଖେ। ଫଳରେ କେଉଁ ପ ପ୍ରତ୍ୟେକ ତ ତନ୍ତୁ ଥାଏ।
ଫଳରେ ଭିଟାମିିନ ଖଣିଜ ଲବଣ ତନ୍ତୁ ଜଡ଼ ଓ ପ୍ରତ୍ୟେକ ସଳ୍ପ ଥାଏ। ଫଳ ଶରୀରକୁ କିପରି ଶକ୍ତି ଦିଏ? ପଲେ କିବା ପ୍ରାକୃତିକାର ହ ହ ବଷ କଛି ଆସିଛିତେ ପରିବାର ଲୋକମାନେ
ଫଳ କାହିଁ ଫଳ କାହିଁକି ଆବଶ୍ୟକ?
ଫଳ ଫଳର ଭିଟାମିନ୍ ଖଣିଜ ଲବଣ ତନ୍ତୁ ଜ ହଳ ଥାଏ ଫଡ଼ ଶରୀରକୁ କିପରି ଶାନ୍ତି ଶକ୍ତି ଦିଏ।
କେତେ ନମ୍ବର?
କୋଡିଏ ବା ଏକୋଇଶ।
ଏ ଫଳରେ ଥିବା ପ୍ରାକୃତିକ ଶର୍କାରର ଓ ପୋଷାକ ଅ ତର ତ ଶରିର କୁ ଶକ୍ତି ଜଗାଇ ଥାଏ
ଫଳର ରୋଗ ପ୍ରତିରୋଧ ଶକ୍ତି କିପରି ବଢ଼ାଏ।
ଫଳରେ ଥିବା ଭିଟାମିନ୍ ଓ ଆଣ୍ ଶରୀରକୁ